ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଜୟ ଜଗନ୍ନାଥ ନମସ୍କାର।
ଜୟ ଜଗନ୍ନାଥ।
ନମସ୍କାର ଭଲ ଅଛନ୍ତି।
ହଁ ହଁ ଭଲ ଅଛି।
ଆଉ ଆପଣଙ୍କର ଆଜି ଖିଆପିଆ ସଇଲାଣି
ନା ଆମର ଏପର୍ଯ୍ୟନ୍ତ ଖିଆ ହେଇନେଇ। ଆମର ଖିଆ ଯିବ ଆଉ ଦଶ ପନ୍ଦର ମିନିଟ ପରେ। ସେ ଆମ ପୁଅ ଟା ଆସିନି ତ ତାକୁ ଟିକେ ଅପେକ୍ଷା କରିୁଛୁ ଆସିଲେ ସାଙ୍ଗ ହେଇକି ଖାଇବୁ ଆଉ।
ଆଚ୍ଛା, ଆଚ୍ଛା, ଭଲ କରିଛନ୍ତି। ଆପଣଙ୍କ ପୁଅର ସବୁବେଳର ଆସିବା ସମୟ କେତେଟା କି?
ସେମିତି ଠିକ୍ ନାହିଁ। ବେଳେ ବେଳେ ଦଶଟାରେ ପଳେଇ ଆସୁଛି, ସାଢେ ନଅଟାରେ ଆଉଛି, ଏଗାରଟା ବି ହେଇଯାଉଛି, ଯୋଉଦିନ ସେ ଡେରି କରି ଆସେ ଆଉ ମୁଁ କହିଦିଏ। ଆମେ ଆମର ଆଗରୁ ଖାଇଦଉ ତା ପାଇଁ ରଖିଦେଇଥାଉଁ। ଆଉ ସେ କହିଲା ତ ଏବେ ଆସୁଛି ବୋଲି, ତେଣୁ ଆମେ ଅପେକ୍ଷା କରୁଚୁ। ସେ ଆସିଲେ ଖାଇବୁ ଆଉ।
ଆଚ୍ଛା ସିଏ ସବୁବେଳେ ଏମିତି ଡେରିରେ ଆସନ୍ତି! ନା ବେଳେ ବେଳେ ସାତଟାରେ କିମ୍ବା ଆଠଟାରେ, କିମ୍ବା ନଅଟାରେ, କିମ୍ବା ରାତି ଗୋଟାଏ, କିମ୍ବା ରାତି ଦିଟା, କିମ୍ବା ରାତି ତିନିଟା, କେତେବେଳେ ଆସନ୍ତି?
ନାଇଁ, ସେମିତି ନାଇଁ ସେ ଯାହାବି ହେଲେ, ନଅ'ଟା ପରେ ଆସେ। କୋଉଦିନ ସାଢେ ନଅଟା, ଦଶଟା, ଏଗାରଟା ବେଳେ ବେଳେ ବାରଟା ଗୋଟେ ବି ହେଇଯାଏ। ଆଉ-ଉଁ ବାରଟା ବାରଟା ଗୋଟେ ହେଇଯାଏ। ବାହାଘର ଫାହାଘର ଥିଲେ ତାର ବାରଟା ଗୋଟେ ହେଇଯାଏ। କୋଉଠି ଯଦି ବାହାଘର ମଣ୍ଡପ ଫଣ୍ଡପ ଦାୟିତ୍ୱ ନେଇଥିବ କି କଣ ଗୋଟେ କାମ ଥିବ ଏମତି। ବାରଟା ଗୋଟେ ହେଇଯାଏ। ଆ ସେ ସେଆଡେ ତ ଖାଇକି ଆସିଥାଏ। ଆଉ ଘରୁ ଖାଏନି, ତେଣୁ ଆମେ ସେଦିନ ଖାଇ ଦେଇଁଥାଉ ଆଉ।
ଏସବୁ କଥାରୁ ଆପଣଙ୍କର ମୁଁ ଜାଣିବାକୁ ପାଇଲି ଯେ, ଆପଣଙ୍କ ପରିବାରର ସବୁ ସଦ ଆଉ ସେମାନେ ରାତିର ଖାଇବା ଟା ବୋଧେ ମିଶିକି ଖାଆନ୍ତି! ଆଉ ଖରା ବେଳର ଖାଇବା ମିଶିକି ଖାଆନ୍ କି ନା ଅଲଗା ଅଲଗା ଖାଆନ୍ତି?
ନାଇଁ ଖରା ବେଳେ ସେ ଯଦି ପୁଅ ପଳେଇ ଆସିଲା! ତାହେଲେ, ଆମେ ସାଙ୍ଗ ହେଇକି ଦିଟା ଭିତରେ ଖାଇଦେଉ। ଆଉ, ଯଦି ସେ ନ ଆସି ଡେରିକଲା। ତାହେଲେ, ଆମେ ଖାଇ ଦେଇଥିବୁ। ସେ ଆସିଲେ ତାର ପରେ ଖାଇବ ଆଉ।
ଆଚ୍ଛା, ଆଚ୍ଛା, ଆଉ ମୁଁ କଣ କହୁଥିଲି କହିଲେ? ଆପଣ ଯୋଉ ପୁଅ ପୁଅ ହଉଛନ୍ତି ସିଏ ସେ ଆପଣଙ୍କର ନିଜ ପୁଅ ନା ଆପଣଙ୍କର ବଡ ଭାଇ କିମ୍ବା ଆପଣଙ୍କର ସାନ ଭାଇ କିମ୍ବା ଆପଣଙ୍କର ଭଉଣୀ କିମ୍ବା ଆପଣଙ୍କର କୋଉ ସମ୍ପର୍କୀୟ ପୁଅ?
ନା, ସେ ଆକ୍ଚୁଆଲି ହଉଛି, ମୋ ବଡ ଭାଇଙ୍କ ପୁଅ। ସିଏ କଣ ହେଇଛି, ମେଟ୍ରିକ ପାସ୍ କଲା ପରେ। ସେ ଆସିକି ମୋ ପାଖରେ ରହୁଛି। ତେଣୁ ରହିଛି ରହିଛି ରହିଛି ଆଉ କଣ? ଆଉ ତାକୁ ବୟସ ଆକ୍ଚୁଆଲି ହେଇଗଲାଣି। ଚାଳିଶି ବର୍ଷ ତେଣୁ, ସେ ମୋ ପାଖରେ ବହୁତ ଦିନ ଧରି ରହିଲାଣି। ଆଉ, ତେଣୁ ସେ ରହିଛି ଆଉ।
ଆଚ୍ଛା, ଆପଣଙ୍କର ବଡ ଭାଇ ମାନେ ସଭା ବଡ ଭାଇ କିମ୍ବା ଦ୍ଵିତୀୟ ନମ୍ବର ଭାଇ କିମ୍ବା ତୃତୀୟ ନମ୍ବର ଭାଇ, କୋଉ ଭାଇଙ୍କର ପୁଅ ସେ?
ସେ ସବା ବଡ ଭାଇଙ୍କ ପୁଅ।
ସଭାବଡ ଭାଇଙ୍କର କେତେ ନମ୍ବରର ପୁଅ ସେ?
ଏ ସବା ବଡ। ଙ୍କର ତିନିଟା ପୁଅ। ଇଏ ହଉଛି, ମୋ ପାଖରେ ଯିଏ ଅଛି। ସିଏ ହଉଛି ଏକ ନମ୍ବର।
ଆଚ୍ଛା, ଆଚ୍ଛା, ତାହେଲେ ଆପଣ ଏଇଆ କହିବାକୁ ଚାହୁଁଛନ୍ତି ଯେ, ସିଏ ମାଟ୍ରିକ୍ ପାସ୍ ମାନେ ଦଶମ ପରୀକ୍ଷା ଦେଲା ପରେ ସିଏ ଆପଣ ଙ୍କ ପାଖରେ ଛୋଟବେଳୁ ଅଛନ୍ତି। ମାନେ ସିଏ, ଆଉ ଅଧିକ ପାଠ ପଢି ନାହାଁନ୍ତି?
ନାଇଁ ପ୍ଲସ ଟୁ ଆଡମିଶନ୍ କରିଥିଲା ଆଉ ପଢିଲା ସେଠୁ ଛାଡିଦେଲା। ଆଉ, ପଢିଲାନି ତା'ପରେ-ଏ-ଏ ଉଁ, ତାକୁ ଆଣିକି ଏଠି ରହିଲା। ରହିଲା ପରେ ସେ, ରହିଛି ଆଉ।
ଆଚ୍ଛା ଆଚ୍ଛା। ତାହେଲେ ସେ ଏତେ ଛୋଟ ବୟସ ସ ରୁ ମାନେ ଛୋଟବେଳୁ ବହୁତ ବର୍ଷ ହବ ତା ମାନେ, ଯେତେବେଳେ ସେ ଦଶମ ଶ୍ରଣୀ ପଢ଼ୁଥିବ ତାହେଲେ ତା ତାଙ୍କର ବୋଧେ ପନ୍ଦର ବର୍ଷ ବୟସ ହେଇଥିବ? ଆଉ ଆପଣ କହୁଛନ୍ତି ଯେ ତାକୁ ଏବେ ଚାଳିଶ? ଶି। ମାନେ ପଚିଶି ବର୍ଷ ହେଲାଣି ସିଏ ଆପଣଙ୍କ ପାଖ ପାଖରେ ଆପଣଙ୍କ ପୁଅ ଭଳିଆ ରହୁଛି। ମାନେ ସିଏ ତାଙ୍କ ବାପା ମାଙ୍କ ସହିତ କଥାବାର୍ତ୍ତା ଅଛନ୍ତି ଦେଖା ଦେଖି ଦେଖି କରୁଛନ୍ତି, ହେଲେ ତାଙ୍କ ବାପା ମା ଗାଁ ରେ ରହୁଛନ୍ତି। ଆଉ ଆପଣ ସହରରେ ତାଙ୍କୁ ଆପଣଙ୍କ ପାଖରେ ରଖୁଛନ୍ତି। ଯେମିତି ସେ ଦିଇ ପଇସା ଇନକମ୍ କରିକି ତାଙ୍କ ବାପା ମାଙ୍କୁ ଓ ଆପଣଙ୍କୁ ମଧ୍ୟ ପୋଷି ପାରିବ ଏଇଆ ତ?
ହଁ ସିଏ ତାଙ୍କ ଘରକୁ ଇଏ କରୁଛି? ଏଠୁ ଯେହେତୁ ରହୁଛି ତେଣୁ ତା ବିିବକ୍ ଅନୁଯାୟୀ ସେ ଘର ଭଡାରୁ କିଛି ଦଉଛି। ଖାଇବା ପାଇଁ ଦଉଛି। ଏ ପିଲାଙ୍କ ପାଇଁ ବି ଭଲ ମନ୍ଦ କିଛି କିଣିକି ଆଣେ। ଆଉ ସଲାପ ଏ ଆଇଟମ ଗୁଡାକ ଛୁଆଙ୍କ ପାଇଁ ଏ କିଣିକି ଆଣେ। ଛୁଆ ମାନେ ବି କହନ୍ତି ସଲାପିତା ଆଣିବା ପାଇଁ। ସଲାପିତା ଆଜ୍ଞା ଜାଣିଛନ୍ତି?
ସଲାପିତି କଣ? ମୁଁ ସେତେବେଳୁ ଆପଣଙ୍କ କହିଲା ବେଳୁ ମୁଁ ଭାବୁ ଚି ଏଇ ଶବ୍ଦର ମାନେଟା କଣ ମୁଁ ଜାଣିପାରୁନି ବୋଧେ ଏଇ ଆପଣଙ୍କର ଗାଁ ର ଶବ୍ଦ ନହେଲେ ଇଏ ଆପଣଙ୍କ ସଦସ୍ୟ ମାନେ ମାନେ ପରିବା ସଦସ୍ୟ ମାନେ ବୋଧେ ଆପଣ ଏମିତି କିଛି ୱାର୍ଡ ମାନେ କୋଡ଼ ୱାର୍ଡ଼ ଗୋଟେ ରଖିଛନ୍ତି। କଣ ମୋତେ ଟିକେ ବୁଝେଇଦେଲେ ସଲାପିତି ମାନେ?
ଏ ଏ ସଲାପତିର ମାନେ ହଉଛି ଗୋଟେ ଚାଖଣ ଆଇଟମ। ମାନେ ଆମ ବାପା ଥିଲେ। ଆମ ପିଲାଙ୍କ ପାଇଁ ତାଙ୍କ ଜେଜେ କଣ କରନ୍ତି? ସବୁ ଚକୋଲେଟ, ବରା, କୁୁରକୁରେ ସବୁ ବିଭିନ୍ନ ଭେରାଇଟି ସବୁ ଜିନିଷ ଆଣନ୍ତି। ଯେ କୁହନ୍ତିୁ ଏଇଟା ସୋଲାପିତି ବୋଲି। ସେଟୁ ଆମେ ସେଇଟାକୁ ଧରିଛୁ ସେଇଟା ହଉଛି ସୋଲାପିତି। ତେଣୁ ଥଣ୍ଡା ହେଲା, କୁୁରକୁରେ ହେଲା ଚକ୍ଲେଟ ହେଲା, ଯୋଉ ଛୁଆଙ୍କ ପାଇଁ ସବୁ ଆଣନ୍ତି? ବରା, ସିଙ୍ଗଡା, ଚପ। ତା ବାପଙ୍କ ସୋଲାପିତି ହଁ ସଲା ପାଇଁ କିଛି ଚାନ ହଁ ତେଣୁ ସେଇଟାକୁ ଆମେ ସଲାପ ଧରି କହୁଛୁ ଆଉ।
ଓହୋ! ଆପଣଙ୍କ ବାପା ମାନେ ଆପଣଙ୍କ ପୁଅର ଜେଜେ ହେବେ ଏଇଆା ତ?
ହଁ ହଁ ସେଇ କଥାଟା ମୁଁ କହୁଛି।
ଆଚ୍ଛା। ମୁଁ ବୁଝିଗଲି ଏବେ ସଲାପତି ଶବ୍ଦର ଅର୍ଥ ମାନେ, ତାର ଶବ୍ଦାର୍ଥ ଟା ମୁଁ ପୁରା ବୁଝି ଗଲି କି? ମାନେ ଛୋଟ ଛୁଆ ମଙ୍କୁ ଯୋଉ ଚାଖଣା ଜିନିଷ ପସନ୍ଦ। ଯେମିତି ଆମେ ସନ୍ଧ୍ୟା ସମୟରେ ଯାହା ଯାହା ଖାଇବାକୁ ପସନ୍ଦ କରୁ। ନହେଲେ ଆମକୁ ଅଳ୍ପ ଭୋକ ମିଠ ଫଟେଇବା ପାଇଁ ଯାହା ଯାହା ଖାଇବାକୁ ପସନ୍ଦ କରୁ ସେମିତି। ଯେମିତି କିି ବରା, ସିଂ ଗଡା ହେଲା, ରୋଲ ହେଲା, ଚାପଲିନ୍ ହେଲା, ମ୍ୟାଗି ହେଲା ପାସ୍ତା ହେଲା, ଚିକେନ ପକୋଡା ହେ ହେଲା, ସାଣ୍ଡୱିଚ ହେଲା, ଯଲି ଚାଟ ହେଲା ଆଉ କଟଲେଟ ହେଲା, ଛୋଲେ ଭଟୁରେ ହେଲା, ଆଇସ୍ କ୍ରିମ୍ ହେଲା, କୋଲ୍ଡ ଡ୍ରିଙ୍କସ ହେଲା, ଏଇ ସବୁ ଜିନିକୁ ସଲାପିତି କହୁଛନ୍ତି? ଏ ମୁଁ ଠିକ୍ କହିଲି ନା?
ଆଜ୍ଞା ଆଜ୍ଞା। ଆପଣ ଠିକ୍ କଥା ଧରିଛନ୍ତି। ସେଗୁଡାକୁ ସଲାପିତି କହନ୍ତି। ଆଉ ଗୋଟେ ଜିନିଷ ହେଲା, ଆପଣ ସବୁ ଏସବୁ ଯୋଉ ଜିନିଷ ନା କହିଲେ ଆପଣ ଏଇ ବାହାଘର ଭୋଜି ଫୋଜି ଯାଇକି, ଖାଇକି ପିଲା ଦିନୁ ଆପଣ ସବୁ ଜାଣିଗଲେଣି ଆଇଟମ ଗୁଡା?
ନାଇଁ! ମୁଁ ଯେତେବେଳେ ମାନେ ଭୋଜିରେ ତ ବହୁତ ଯାଇଛି। ହେଲେ ଯେତ ତେ ବେଳେ ମୋ ପାଖରେ ପଇସା ବି ଥାଏ, ଆଉ ମୋ ବା ପାଙ୍କ ସହିତ ଯେତେବେଳେ ମୁଁ ଯାଏ କିମ୍ବା ମୋ ଜେଜେଙ୍କ ସହିତବେଳେ ମୁଁ ଯାଏ କିମ୍ବା ମୋ ମାମାଙ୍କ ସହିତ ଯେତେବେଳେ ଯାଏ କିମ୍ବା ମୁଁ ବଡ ଭଉଣୀ ମାନଙ୍କ ସହିତ ଯେତେବେଳେ ଯାଏ କିମ୍ବା ମୁଁ ବଡ ଭାଇଙ୍କ ସହିତ ଯେତେବେଳେ ଯାଏ, ସେମାନେ ମତେ ମଧ୍ୟ ଏଇ ସବୁ ଜିନିଷ କିଣିକି ଖାଇବାକୁ ଦିଅନ୍ତି। ଯେମିତି ଆମେ କୁଆଡ଼େ ବୁଲିବାକୁ ଗଲୁ? ଏହିସବୁ ଜିନିଷ ଖାଉ। ଆଉ ସନ୍ଧ୍ୟା ସମୟରେ ମଧ୍ୟ ଏଇ ସବୁ ଜିନିଷ ଖୁଆ ଯାଏ। ତ ସେଇଥିରୁ ମୁଁ ଜାଣିଛି। ଆଉ ସଲାପିତିର ମାନେ ଆପଣ ଯୋଉ କହିଲେ ମୁଁ ବୁଝି ଲି। ଏବେଠୁ ତ ମାନେ ମୁଁ ଭାବୁଛି ଆଜିଠୁ ତ ମୁଁ ଏଇ ସବୁ ଜିନିଷକୁ ସଲାପତି ବୋଲି କହିବି ଯେମିତି ଗୋଟେ ଗ ନୂଆ ୱାର୍ଡ ବୋଲି ଲାଗିବ। ଆପଣ ଭୋଜିରେ ଏଇ ସବୁ ଜିନିଷ ଖାଇବାକୁ ବୋଧେ ଭଲ ପାଆନ୍ତି।
ନାଇଁ ଭଲ ପାଏନି ଏସବୁ ଆଇଟମ ଦେଖିଲେ ଟିକେ ଲୋଭ ଲାଗେ। ଏତ ତା ଭିତରୁ କିଛିଟା ଜିନିଷ ଟିକେ ଟିକେ ଖାଇଦଉ କାରଣ ପାଟି ତ ଚାହଁ କିନ୍ତୁ ବୟସ ଅନୁସାରେ ଆଉ ସେଗୁଡା ଖାଇଲେ ଆମ ଦେହରେ ଯାଉନି ହଜମ ହଉନି। ତେଣୁ ଇଛା ହୁଏ ଗୋଟେ ଗୋଟେ ଏମତି କୋଉ ଆଇଟମ ର ଗୋଟେ ଦେଖିକି ଏମତି ଖାଇଦଉ। ଆଉ ନହେଲେ ଆମେ ସାଧାରଣତଃ ଭୋଜିରେ ଆମର ରୁଟି ପଟେ ହେଲେ ହବ। ଆଉ ଟିକେ ଆଇଁଷ କୁ ଗନ୍ଥା ଥିଲେ ହବ। ଆ ଇଏ ଥଣ୍ଡା ଟିକେ ପିଉ। ଆଇସ୍କ୍ରିମ ଟିକେ ଖାଉ ମିଠା ଫିଠା ଟିକେ ଖିରି ଫିରି ଟିକେ। ଏମତୀ ଆସେ ଖାଉ ଆଉ କଣ ଭୋଜିରେ ଯେତେ ପ୍ରକାର ଆଇଟମ ହୋଉଛି ସବୁ ଗୁଡା କଣ କିବେ ଖାଇ ହୁଏ। ତେଣୁ ବହୁତ ଆଇଟମ ଅଛି ଏଗୁଡା କି ଖାଇ ହୁଏନି। ତେଣୁ ଯେତିକି ମନ ପସନ୍ଦ ହୁଏ ଟିକେ। କେଇଆନି କା ତାପରେ ଜଣେ ମଣିଷ କେତେ ଖାଦ୍ୟ ଖାଇବ? ସେଇ ଅନୁସାରେ ଖାଇବେ ପିଲାମାନେ ସବୁ ଯାଆନ୍ତି କଣ ଏଇ ଚାଖଣ ଆଇଟମ ସବୁ ଖାଆନ୍ତି। ଆଁ ଯୋଉଟା କି ପାଟି ସୁବାସିତ ଦିନସ ସବୁ ଖାଇବେ। ପକଡା ହେଲା ଆପଣ ଯୋଉ କଇଲେ ଚାମିନି ରୋଲ ଏଇଗୁଡା ସବୁ ଖାଆନ୍ତି। କିନ୍ତୁ ଆମ ଦ୍ୱାରା ସେ ଦିନସ ଖାଇଲେ ଆମ ପେଟରେ ଯାଉନି କାହିଁକନା ଆମର ବସ ହେଇଗଲାଣି। ଆମେ ସେଇଗୁଡାକ ଆଉ ଠିକ ସେ ହଜମ କରିପାରୁନୁ।
ହଁ ଆପଣ ଠିକ କଥା କହିଲେ ଆପଣ ଏଇ ଯୋଉ ସଲାପିତି ଜିନିଷ ଗୁଡାକ କ କହିଲେ ମାନେ ଏଇସବୁ ଜିନିଷ ଗୁଡ଼ାକ ମୋ ଦେହରେ ବି ଆଉ ମଧ୍ୟ ଯାଉନାହିଁ। ଏଇସବୁ ଜିନିଷ ଛୋଟ ପିଲାଙ୍କର ଖାଇବା ମୁଁ ତ ଚାଳିଶ ବର୍ଷ ମୋତେ ହେଲାଣି ତ କେମିତି ତୀ ହୋଉଚି ମୋ ଦେହରେ ଏଇ ସବୁ ଜିନିଷ ଆପଣ ନିଜେ କୋହୁନାହାନ୍ତି ଆମର ଯେତେ ଯାହା ହେଲେ ବି ବୟସ ବଢିବା ସନ୍ ସଙ୍ଗେ ସଙ୍ଗେ ହଜମ ପ୍ରକ୍ରିୟା ଟା କମି ଯାଉଚି। ସେଥିପାଇଁ ଆମକୁ ଏଇସବୁ ଜିନିଷକୁ ହଜମ କରିବା କୁ ବହୁତ ସମୟ ଲାଗୁଛି ଆଉ ଆମ ଦେହ ମଧ୍ୟ ଖରାପ ରୋହୁଚି ଆଉ ଏଇ ସବୁ ଜିନିଷ ସପ୍ତାହରେ କିମ୍ବା ପନ୍ଦର ଦିନରେ ଥରେ ଦିଥର ଖାଇଲେ ହିଁ ଠିକ୍ ସବୁଦିନ ଖାଇବା ଦ୍ଵାରା ଏଇଗୁଡ଼ାକ ଆମ ଦେହ ପାଇଁ ଭଲ ନୁହଁ ସେଥିପାଇଁ ଏଇ ସବୁ ଖାଇବା ଗୁଡାକ ମୁଁ ଆସ୍ତେ ଆସ୍ତେ କମାଇବାରେ ଲାଗିଛି ମୁଁ ଆଉ ବେଶୀ ଖାଉ ଆଉ ଆପଣଙ୍କ ପୁଅ ଆଜି ଆସିଲେ ଆପଣ ବୋଧେ ଖାଇ ପିିଇକି ଏକାଥରେ ଶୋଇପଡିବେ ନହେଲେ ଆପଣଙ୍କ ପୁଅ ଯଦି ନ ଆସନ୍ତି ଆପଣ ଖାଇବା ରଖିଦେଇକି ଶୁଅନ୍ତି ନା ଙ୍କ କରନ୍ତି? ଆପଣଙ୍କୁ ମୋ କଥା କଣ ଶୁଭୁନାହିଁ କି?